ତ
ହଁ ହ୍ୟାଲୋ ଶୁଭ ଯାଉଛି।
ହଁ ହଁ ସାଙ୍ଗ ଶୁଭା ଯାଉଛି ତମ କଣ କରୁଛ? ଛଅ
ମୁଁ ଖାଇକି ବସିଥିଲି ତମେ କଣ କରୁଛ
ମୁଁ ଏଇ ଖାଇକି ବୁଲୁଥିଲି ମୋ ଚାଚୀ ଝିଅ ଆସିଛି ତା ସାଙ୍ଗରେ ଖେଳୁଥିଲି।
ହଁ ଆଉ ପରେ କୁଆଡେ ବୁଲିବାକୁ ଯାଇନା
ହଁ ହଁ ମୁଁ ଯାଇଥିଲି ନନ୍ଦନକାନ ଯାଇଥିଲି ସେଠାରେ ବାଘ ଭାଲୁ ଆ ପାଣି ଗେଣ୍ଡା ଆଉ ସାପ ବହୁତ ବଡ ବଡ ସାପ ଆଉ କୁମ୍ଭୀର ଆଉ ବହୁତ ପ୍ରକାର ପକ୍ଷୀ ପକ୍ଷ ମାନେ କୁ ଦେଖିଲି। ବହୁତ ମଜା ଆସିଲା
ହୁଁ।
ସେଟାରେ ମୁଁ ଖାଇଲି ତମେ ବି ଯାଇଥିଲ ମୁଁ ଯାଇଥିଲି ଭତି ଭ ଟ ଖାଇଲି ଡାଲି ଖାଇଲି ପନିର ପନିର ର ଭଜା ଖାଇଲି ମାଛ ତରକାରୀ ଖାଇଲି। ମୁଁ ମାଛ ଖାଇଥିଲି ମୋ ବାପା ପନିର ତରକାରୀ ଖାଇଥିଲେ।
ହଁ ଆଉ ଆମେ ବି ଯାଇଥିଲୁ ଆମେ ବି ଗଲୁ ଦେଖିଲୁ ସବୁ ସବୁ ଜାଗା ଗୋଟେ ଦିଲେଇ ଗୁମ୍ଫାରେ ପଶିଗଲୁ କହିଲେ ଏଇଟା ଭୂତ ଗୁମ୍ଫା ହୋ ହା ହୋ ହା କରିକି ଆସିଲେ କହିଲେ ଏଇଟା ଭୁତା ବଙ୍ଗଳା ଅଛି ପୁରା। ଏପଟେ ବସିଲୁ ସେପଟୁ ବାହାରିଲୁ ଆଉ ଫେ ସେଠି ଭାଲୁ ଦେଖିଲୁ। ହରିଣ ଦେଖିଲୁ। ଆଉ ଗେଣ୍ଡା ଯାଇଥିଲୁ ଆ କୁମ୍ବିର ଥିଲା ମୁଁ ଭାବିଲି କୁମ୍ଭୀର ଟା ମରିଯାଇଛି ହ ମୁଁ ତାକୁ ଅନଉଛି ଅନଉଛି ଅନ ଯେମିତି ତା ଉପରେ ମାଛ ଟା ପକେଇଲେ ସେ ହାଉଁ କି ନା ଖାଉନି ହଁ ଗଲା ମୁଁ ଯଦି ଏଠି ପଶିଥାନ୍ତି ମତେ ଖାଇ ଦେଇଥାନ୍ତା ଆଉ ପକ୍ଷୀ ସବୁ ଦେଖିଲୁ ଆଉ ଏ ଯୋଉ ପଛି ପାଣି ସବୁ ଏତେ ପଚ ପଚା ପଚା ଗନ୍ଧଉଚି।
ହଁ ମୁଁ ବି ଯାଇଥିଲି ସେଟା ବହୁତ ଖରାପ ମିସ୍ମେଲ। କରେ।
ହଁ ଆଉ ତାପରେ ସେ ଯୋଉ ଟ୍ରେନ ଉପରେ ବସିଥିଲୁ ଆଉ ଯୋଉ ସେ ଯୋଉ ତାରରେ ଯାଉନି ତାକୁ କଣ କହୁନ୍ତି ଝୁଲି ଝୁଲିକି ଏପଟୁ ସେପଟୁ ଯିବ। ନଈ ନଈ ପାର ହେଇକି।
ସେଥିରେ ବୁଲିଥିଲି ମୁଁ ବି ଟ୍ରେନ ଟ୍ରେନ ରେ ହି ବସିଥିଲି ଜଙ୍ଗଲ ସବୁ ସେଟା କଣ ଖାଲି ଜଙ୍ଗଲ ଜଙ୍ଗଲ ପ ଯାଇକି ବୁଲେଇ ଦେଲା ମଜା ବି ଆସ ସିଲାନି।
ନା ଆଉ ଆମେ ଫେରେ ବାହାରିକି ଆସିଲୁ ଭୋକ ନାଗିଲା ବୁଲି ବୁଲିକି ପୁରା ହାତାଶିଆ ହେଇଗଲୁ ଆସିକି ଖାଇଲୁ ସେ ମିଲ୍ ଗୋଟେ ସତୁରି ଟଙ୍କା କରି ନେଲା କିଛି ଲାଭ ନାହିଁ ସେ ଟାଣ ଭାତ ଡାଲି ବଘାର ନାଇଁ ଖାଲି ଡାଲିରେ ଲୁଣ ନାଇଁ। ଖାଲି କରଲା ଚିପ୍ସ ଦେଇ ଦେଇଛି। ପାପଡ ମଙ୍ଗିବା ବେଲକୁ ସେ କହୁଛି ପାପଡ଼ ସରିଗଲା। ଆଉ ମାଛ ପୁରା ପାଣି ଭର ଡିଆ ମାଛ ଆଣିକି ଥୋଇଦେଲା ଆମେ ସବୁ ଅଧ ଅଧା ଖାଇକି ଫୋପାଡ଼ି ଦେଲୁ ସେ ଯାଇକି କିଣିକି ସେଇ ଫାଷ୍ଟ ଫୁଡ ପାଖରେ ଦହିବରା ଆଉ ଫ୍ରୁଟ ସାଲାଡ ଏଇ ସବୁ ଖାଇଲୁ।
ହଁ ଆମେ ଯାଇଥିଲୁ ଫ୍ରୁଟ ସାଲାଡ ଖାଇଲୁ ଜୁସ୍ ପିଇଲୁ ସିଙ୍ଗଡା ବରା ଖାଇଲୁ ଖାଇକି ବସିଲୁ ମୋ ପି ସି ଯାଇଥିଲେ ସେ ବହୁତ ଗୁଡେ ଚିପ୍ସ ନେଇକି ଯାଇଥିଲେ ସେ କହିଲେ ପ୍ୟାକେଟରେ ନେଇକି ଯାଅ ଆମେ ଫେ ପ୍ୟାକେଟ ରେ ପୁରେଇକି ନେଇକି ଗଲୁ ସେ ଚିପ୍ସ ବି ଖାଇଲୁ ବହୁତ ମଜା ଆସିଲା ଆଉ ସେଠାରେ ବୁଲି ବୁଲିକି ଆସିଲୁ ତାପରେ ଆସିଲା ପରେ ମୋ ପିସିି କହିଲେ ଏ ଏଠିରେ ଗ ଗୋଟେ ଭ-ଭଲ ହୋଟେଲ ରେ ଠିଆ କର ଆମେ ଖାଇବୁ। ଆଉ ଏବେ ଅଣ୍ଡା ତରକାରୀ। ସଲାଦ ଭାତ ଅ ଡାଲି ସବୁ ବହୁତ ଟେଷ୍ଟ ଲାଗିଥିଲା ଆଉ। ଉ ହୁଁ। ଦାଦା ଯୋଉ ଥିଲେ। ସିଏ ଖାଇଲେ ଏ ପୁଟଳ ଭଜା କରଲା ଚିପ୍ସ ଆଉ। ହଁ ଭଜା ଭାତ ଡାଲି ଏଇ ସବୁ ଖାଇଲେ ସେ ସେ ସାଧା ମିଲ୍ ଖାଇଲେ ସେ କହିଲେ ମୁଁ ଭେଜିଟେରିୟାନ ମୁଁ ନନ ଭେଜିଟେରିୟାନ ଖାଇବିନି କିଛି ଜିନିଷ।
ହୁଁ ହୁଁ।
ସେ ଚୁଙ୍ଗୁଡି। ସେ ମୋ ପିସୀ ଙ୍କୁ ଚିଙ୍ଗୁଡ଼ି ବହୁତ ପସନ୍ଦ ସେ ସେ ଚିଙ୍ଗୁଇ ଚିଙ୍ଗୁଡ଼ି ଦି ପ୍ଲେଟ୍ ଅ ଅର୍ଡର ଦେଇ ଦେଇଥିଲେ ମୁଁ ତ ଚୁଙ୍ଗୁଡି ଖାଏନା ମୁଁ ଖାଇନି ମୋ ପିସି ଖାଇଲେ।
ହୁଁ।
ସେ ସେ ଚୁଙ୍ଗୁଡି ସବୁ ର ସେ ଯୋଉ ଚୋପା ଥିଲା ସେ ସବୁ ବାହାର କରଲ କରିଲେନି ସେଇଟା ବି ଟିକ କେ ବୁ ଖରାପ ଲାଗୁଥିଲା ସେ ଖାଇପାରିଲେନି ମଜା ଆସିଲାନି ସେ କହିଲେ ଗଲେ ଟେଷ୍ଟ ଲାଗୁନି ହଁ ତାପ ହୁଁ ତାପରେ। ଥଣ୍ଡା ସବୁ ନେଇକି ଆସିଲେ। ବହୁତ ଭୁଳିଆ ଆମେଉ ଗୋଟେ ବୋଲେରୋରେ ଯାଇଥିଲୁ ସେ ଥଣ୍ଡା ସବୁ ଆସିଲା ସେ ଥଣ୍ଡା ସବୁ ପିଇକି ଆସିଲୁ।
ହଁ ହୁଁ। ଆଉ। ଆମେ ଆସୁ ଆସୁ ପୁରା ରାତି ହେଇଗଲ ଆମେ ଆସିଲୁ ଫେର ବାଟରେ ଗାଡି ଠିଆ କଲୁ ଫେର ଗୋଟେ ଜଡିକା ଦୋକାନ ରେ ସମସ୍ତେ ଜଡିକା କରିଲେ ଚା ପିଇଲେ ଫ ଟିକେ ବୁଲିଲେ ବାଟରେ ଫେର ଠିଆ ହେଇ ହେଇକି ଫେର ଆସିଲେ ଫେର ଆସିକି। ଘରେ ପହଞ୍ଚି ବେଳକୁ ରାତି ଆଠଟା ରାତି ଆଠଟା ଫ ରାସ୍ତାରୁ ରାତିର ଖାଇବାର ଜିନିଷ କିଣିକି ନେଇକି ଚାଲି ଆସିଲୁ କହିଲେ ଥକି ଗଲେ ବୁଲି ବୁଲିକି ଆଉ କଣ ଯାଇକି ରୋଷେଇ କରିବେ ଆମେ ଏଠୁ ନେଇକି ଘେନିକି ଯାଇଥିଲୁ ପୁରୀ ଆଉ ଘୁଗନି। ସେଠି ଖାଇଲୁ ହଁ ଫରେ ଆସିବା ବେଳକୁ ସେ ରହିଯାଇ ଥିଲା ଆଉ ଅଳ୍ପ କିଛି କିଣିକି ନେଇକି ଚାଇ ଆସିଲୁ ଆସିକି ଖାଇଦେଇକି ଶୋଇଗଲୁ ଆଉ।
ହଁ। ଆଉ ତମେ। ତ ବହୁତ ମଜା କରିଥିଲ।
ହଁ ଆମେ ସମସ୍ତେ ଯାଇଥିଲୁ।
ଗୋଟେ ଅଟ୍ରି ଯାଇଥିଲୁ ଆମେ ଅଟ୍ରି। ଅଟ୍ରିରେ କହୁଛନ୍ତି କୂଅରେ ଗୋଟେ କୂଳରେ ଫୁଟିଲା ପାଣି ଅଛି ମୁଁ କହିଲି ମୁଁ ବି ଯାଉଛି ବି ଦେଖିକି ଆସିବୁ କୂଳରେ କେମିତି ଫୁଟିଲା ପାଣି ଥାଏ ଯେବେ ଦେଖିଲି ମୋ ମା କହିଲି ସେଟାରେ ମଟର ମଟର ଲଗେଇ ଦଉଛନ୍ତି ସେଇଥିପାଇଁ ସେ ଗବ ଗବ ହେଇକି ଫୁଟୁଛି ଯେବେ ହାତରେ ସେ ପାଣି ଟା ଲା ନେଲେ ହେ କେତେ ଜୋରରୁ ସେଟା ଲାଗିଲା ଆମକୁ ଚେକା।
ମୁଁ ବି ଯାଇଥିଲି ସେ ପାଣିଟା ହାତରେ ନବା ବେଳକୁ ସେ ବି ପଛା ପଛା ଗ୍ୟାସ କରୁଛି।
ସେଟା ଆମେ ବି ଯାଇଥିଲୁ ଆଉ ସେଠି ମେଲା ବସିଥିଲା ସେ ବଢିଆ ବଢିଆ ଜିନିଷ ସବୁ ଆସିଥିଲା ହଁ ନୂଆ ନୂଆ ଜିନ ଯେମିତି ଇଏ କରୁନାହାନ୍ତି।
ଏ ତମେ କୋଉ ଦିନ ଯାଇଥିଲା କି ମୁଁ ଯୋଉ ଦିନ ଯାଇଥିଲେ ତମେ ବି ସେଇଦିନ ଯାଇଥିଲ କି ସେଠାରେ ଏ ଯୋଉ ମେଲଣ ବସିଥିଲା କି ଆ
ହଁ ଏକ୍ଜିବିସନ ସେ ପାପଡ ସବୁ ନୂଆ ନୂଆ ଡିଜାଇନ ର ପାପଡ଼ ସବୁ ଥିଲା ଆହୁରି କେତେ ଚାଉଳର କେତେ କେତେ ଜିନିଷ ଆଣିକି ରଖିଥିଲେ ଆମେ ପାପଡ଼ ସବୁ ଘେଣିଲୁ କହିଲେ ବାଟରେ ଖାଇମୁ ଚା ପିଇଲୁ ଓଡ଼ନୀ ନାଇଟି ଆହୁରି କେତେ ତେ ଜିନିଷ ସବୁ ମିଳୁଥିଲା ନୂଆ ନୂଆ ସବୁ ଡିଜାଇନ ଯେମିତି ଏକ୍ଜିବିସନ ବସୁନି? ସେଇଭଳିଆ ସବୁ ବସିଥିଲା। ଆଁ ଆମେ ବୁଲି ବୁଲି ବୁଲିକି ଦେଖିକି ସେ ସେଠି ସବୁ ଚେୟାର ଥିଲା ସେଇଠି ବସିଲୁ ପବନ ଦେଲା ବସି ବସିକି ମାନେ ଚାଲି ଚାଲିକି ଥକି ଯାଉଚନ୍ତି ଏଠି ଗାଡି ରହିବ ଦୁଇ କିଲୋମିଟର ଚାଲି ଚାଲିକି ଯିବ ଆଁ ଥକି ଗଲୁ ଫେରେ ବସିକି ସେ ସବୁ ଜିନିଷ କିଣିକି ଖାଇକି ଫେରେ ବସି ବସିକି ଫର ଆସିଲୁ।
ସେ ମେଲଣ ବସି ହଁ ସେ ମେଲଣ ବସିଥିବାରୁ ସେଇଥି ପାଇଁ କି ତମକୁ ଏତେ ଦୂର ବାଟକୁ ଗାଡି ଠିଆ କରିକି ତମେ ଗଲ।
ହଁ ଚାଲିବାକୁ ପଡିଲା ବହୁତ ବାଟ ଭଲ ଲାଗୁଥିଲା ସମସ୍ତେ ଗପି ଗପି କି ପଳେଇଲୁ କିନ୍ତୁ ଥକି ଯାଉଚନ୍ତି ନା ସେତେବେଳେ ତ ଜଣା ପଡିଲାନି ଆସିକି ଶୋଇଲା ବେଳକୁ ଯାହା ଜଣା ପଡିଲା ଆଉ।
ହୁଁ।
ଆଉ ତମେ କଣ ତମ ଗାଡି ଟା ସେଇଠି ଥୁଆ ହେଇଥିଲା କି? ହ୍ୟାଲୋ ତମ ଗାଡି ଟା ସେଇଠି ତମ ଗାଡି ଟା ସେଇଠି ଠିଆ ହେଇଥିଲା କି ତମକୁ ଚାଲିବାକୁ ପଡିଲାନି?
ନା ନା ଆ ଆମ ଗାଡି ସେଇଠି ଠିଆହେଇଥିଲା ଆ ଆମକୁ ଏତେ ଚାଲା ପଲଲାନି କୋଉ କୋଉ ଗାଡି ଟା ଛାଡି ଦେଇଥିଲେ ତମେ ଲାଗୁଛି ମୁଁ ଯୋଉଦିନ ଯାଇଥିଲି ତମେ ବି ସେଇ ଦିନ ଯାଇଥିଲ ତମର ମୋର ଦେଖା ହେଇ ନାହାନ୍ତି ଲକ ମୋ ଗାଡି ଟା ଆଗରେ ଠିଆଇଥିଲା ତମ ଗାଡିକୁୁ ବହୁତ ଗାଡି ହେଇଯାଇ ଲା ସେଥିପାଇଁ ତମ ଗାଡିକୁ ପଛ ଠିଆ କରିଦେଇଥିଲେ।
ହାଁ ବହୁତ ଲୋକ ଥିଲେ ତ ଜା ଜାଣିବୁ କେମିତି ଏତେ ଜାମ ରେ ଚିହ୍ନିବୁ କେମିତି ତମେ ଯାଇଚ କି ନାଇଁ ତମେ କଣ ମତେ କହିକି ଯାଇଥିଲ?
ହଁ ତମେ ବି ମତେ କହିନଥିଲ।
ହଁ ଆମର‌ ଏ ହଠାତ୍ ଥିଲା ଆଜି ଯେମିତି କଥା କହିଲୁ କାଲି ପଳେଇଲୁ ଆଉ।
ହଉ ଓ ଗଲ ଏତେ ମଜା କଲ ଏତେ ଜିନିଷ ଖାଇଲ ବୁଲିଲ ଅ ନେଇକି ଆସିଲ ଥଣ୍ଡା ପିଇଥିଲ ନା?
ହଁ ଏ ରାସ୍ତା ସାରା କିଣି କିଣୁଚନ୍ତି ଖାଉଚନ୍ତି କିଣିଚନ୍ତି ଖାଉଚନ୍ତି ଆଉ କଣ। ଏଇ ଏଠି କଣ ଭଲ ଜିନିଷ ମିଳୁଚି। ଗାଡି ଠିଆ କର, ଠିଆ କର, ଠିଆ କର ଗାଡି ଠିଆ କରିଦେଲେ। ହେ ହୁଳ ମାନେ ବୋଲେରୁ ଯେମିତି ଠିଆ କରିବ ସମସ୍ତେ ଭାରିବେ ସେ କହିବ ଏଟା ଖାଇବୁ ସେ କହିଲା ସେଟା ଖାଇବୁ ଏମିତି କରିକି ଖାଇକି ଆସିଲୁ ଆଉ।
ହଉ ଏତେ ଜିନିଷ ତ ଖାଇଲଣି ଆଉ କଣ? ପେଟର ପୁରା ପୁରୀ ଯାଇଥିବ। ଭାତ, ଡାଲି କଣ? ଖାଇବୁ ସେ ସବୁ ତ ଭଲ ଲାଗୁନି। ମୋ ମା କହିଲେ ଦହିବରା ଖାଇଦେବୁ ଆମେ ସେ ସବୁ ଖାଇବୁନୁ ଭାତ ଡାଲି ଏ ସବୁ। ସେ ସବୁ ଭାତ ଡାଲି ଖାଇଲୁ। ମୁହଁ ପୁରା ଖରାପ ହେଇଗଲା।
ହୁଁ।
ପି
ଉଁ
ଦହିବରା ଖାଇବାକୁ କହିଲେ। ଏ ମୁହଁ ଖରାପ ହେଇଗଲା ଆ ଆଉ ଖାଇବିନି ମାମ ମ ମନା କଲେ ଆଉ ମୋ ଭାଇ ଯାଇ କି ବିରିୟାନୀ ଖାଇ ଦେଇେଥିଲା। ସେ କହିଲା ମୁଁ ଏ ଭାତ ଡାଲି ସବୁ ଖାଇବିନି।
ହଁ। ସେ କହିଲା ବୁଲିବାକୁ ଯାଇଛି। ମୁଁ ଅ ଭା ତଲି କାଇଁ ଖାଇଁନି?
ଆ ଆଉ ମୋ ମୁଁ ମୁଁ ମାଉସୀ ଝିଅ ଏ ମାଉସୀ ପୁଅ କହିଲା ଯେ ମୋ ମାଉସୀ କହିଲୋ ତୁ ଖା ଦେଖେ ତତେ କେମିତି ଲାଗୁଛି ତୁ ଆମକୁ କହିବୁ ତେବେ ଆମେ ଆମେ ଖାଇବୁ। ସେ ଖାଇକି ଦେଖିଲେ କିଲେ ବଢଆ ବଢିଆ ଲାଗୁଛି ବଢିଆ ଲାଗୁଛି ଆମେ
ଆ ସେ ଖାଇ ନଥିବ ଭୋକେଲା ଥିବ। ଭୋକିଲା ଥିବ ସେ କହିଲା ହଁ। ହଁ ସେଇଥିପାଇଁ ଆଉ।
ଆଉ ମୋ ପିଇ ସି ସାଙ୍ଗରେ ଯାଇଥିଲି ସେିଏ ବଢିଆ ଜାଗାରେ ଖିଆ କରିଥିଲେ। ବଢିଆ ମଜା ଆସିଲା ଖାଇଲି ପେଟ ପୁରିକି ବହୁତ୍ ଉଁ ବଢିଆ ଲାଗିଲା।
ଉଁ ହୁଁ।
ଆଉ ତମେ ତମର ଦେହ ବଲ ଅଛି?
ହଁ ହଁ।
ଆଉ ତମେ ସକାଳ କଣ ଖାଇ ଆଲ।
ସକାଳେ ପଖାଳଭାତ।
ଆଁ ମୁଁ ତ ରୁଟି ଭଜା ଖାଇଥିଲି।
ଶାଗ ଭଜା। ଆଉ ଅଚଟ୍। ଟଣି। ହୁଁ ଆଉ ଲଙ୍କା ପିଆଜ ସବୁ ସେ ଭାତରେ ଚଟକି ଦେଲୁ ଦହି ପକେଇଦେଲୁ ଖାଇଦେଲୁ। ସେଟା ବଢିଆ ହେଉଛି ନା।
ହଁ ଦହି ପଖାଳ ବା ବହୁତ ଟେଷ୍ଟି।
ହଁ ହଁ।
ଆଉ ତ ତମର ସେଠି ଖରା ହେଇଛି?
ଆମ ଏଠି ବହୁତ ଜୋରୁ ଖରା ବହୁତ ଜୋରୁ ଖରା ବହୁତ ପ୍ରବଳ ଗରମ ଲାଗୁଛି।
ଆ ଆମର ଏଇଠି ଥଣ୍ଡା ପାଗ କରିଛି।
ନା ଏଠି ତ ଖାଲି ଝାଳ ବହିଯାଉଛି ଆଉ ଏତେ ଗରମ ଏଠି। ହାଲୋ। ହଁ ତମ ସିଆଡେ ଥଣ୍ଡା। ଆମେ ସବୁ ଚାଲିଯିବୁ ତମ ଘରକୁ।
ଆ ମୁଁ ଆଉ ଗୋଟେ ସାଙ୍ଗ ସହିତ କଥା ହେଇଥିଲି ମୁଁ କହିଲି ତ ସେଠିକା ପାଗ କେମିତି ଅଛି ସେ କହୁଛି ବହୁତ ଥଣ୍ଡା ପାଗ ଅଛି। ସେ ତ ତମ ସେଠି କ କେମିତିକା ପାଗ। ପାଗ ମୁଁ କହିଲି ଆ ଆମର ଏଠି ବି ପୁରା ଥଣ୍ଡା ପାଗ ଅଛି ସିଏ କଛି ମୁଁ ପୁରା ଘୋଡ଼ିକି ଶୋଇଛି ମତେ ବହୁତ ଜୋରରେ ଥଣ୍ଡା ଆସୁଛି ମୁଁ କହ ଏଁ ଏମିତି ଥଣ୍ଡା ଲାଗୁଛି ତତେ ଥଣ୍ଡା ଦିନ ଆ ଆସିବିନି। ସେ ଏମିତି କଥା ହେଲା ସେ ସିଏ ଯାଇଛି ସେ କହ ମୁଁ କଲ କାଟୁଛି ମୁଁ ଏବେ ଯିବି ସିଲେଇ ଶିଖିବା ପାଇଁ ଆସିକି ନହେଲେ ତୋ ସାଙ୍ଗରେ କଥା ହେବି ମୁଁ କହିଁଲି ହଉ ହଉ ତୁ ଯା। କେତେ ଦିନ ହେଲାଣି ତା ସାଙ୍ଗରେ କଥା ହେଇନି ସେ କହିଲା ମୁଁ ଗୁପଚୁପ ଖାଇଛି ମୁଁ ଯାଇଥିଲି କଲେ ଆଜି ଗୁପଚୁପ ଖାଇ ମତେ କାହିଁକି ଡାକିଲୁନୁ ସେ କହିଲା ମୁଁ। ତୋତେ ଡାକିଲିନି ତୁ ଯିବୁ କି ନାହିଁ ଆଁ ଆଉ ଥରେ ଗଲେ ଯିବୁ ମୁଁ କହିଲି ଚାଲେ ଆଉ ଗୋଟେ ଜାଗାକୁ ସେଲ ଲାଗିଛି। ଆ ଆମେ ସମସ୍ତେ ସାଙ୍ଗମାନେ ଯିବା। ତୁ ବି ଚାଲେ ସେଥିରେ ଗୁପଚୁପ୍ ଖାଇକି ଆସିବା ସିଏ କହିଲା ହଉ ହଉ ଦେଖିବା।
ହଁ ମତେ ବି ଟିକେ ସାଙ୍ଗରେ ନେଇଯିବ।
ହଁ ମୁଁ ସେଇଥିପାଇଁ କଲ୍ କରିଥିଲି ନା। ମୁଁ ସେଇଥିପାଇଁ କଲ୍ କରିଥିଲି ଚାଲିଯିବ ଆମ ସାଙ୍ଗରେ ଖାଇବାକୁ ଖାଇବା ପିଇବା ଆସିବା ଖାଇକି ପିଇକି
ହଁ ହଁ।
ଆଉ ସେଠି ସେଲ୍ ଲାଗିଛି କୁର୍ତ୍ତିୀ। ହଁ ସେଠି ସେଲ୍ ଲାଗିଛି କୃତ୍ତି ସବୁ ମିଳିବ ଯିବା ନେଇକି ଆସିବା ଆଉ କଣ?
ହଁ ହଁ। ଆଉ ଆଉ କୁହ କିଛି ଆଁ
କାମ